କଟିଗଲା ନାଁ କଣ ମୁଁ ଭାବୁଚି ତୋ ସାଙ୍ଗର କଥା ହଉଚି ବେଲି ହୁଁ।
କଁ କହିଲୁ?
ମୁଁ ଅଇଲି କଟିଗଲା କି କଣ ଉଁ ହଁ ଶୁଭିଲା ଏଥର।
ହଁ ହଁ। ସେତୋଳେ ଆଇଥିଲୁ ପୁପୁନୁ ସେ ସେଇଠି ପୁ ପୁ ପୁପୁନୁ ନୁହଁ ସେଠି ପଇସା ଦେଲାଅଳୁ ତ ପଇସା ଭାରି ପଇଲା ତାର।
ହୁଁ।
ସେଥି ଆମ ଆଇସ୍କ୍ରିମ୍ ସମତୁଁ ଦେଲା ହେଲା ଅନ୍ୟବେଳେ ଆମୁକୁ ମାଗିବ ଆସି। ତତେ ମତେ ଥରେ ଥରେ ତୋର ମୋର ଖାଉଥୁଲୁ ନା କେତେ ଥର ମାଗିଚି ଆମୁକୁ ବା‌। କୁହେନି? ମନ ଅଛି ଥରେ ଶୀତୁର ତୋର ଶୀତୁର ତୋର ଥି ଖାଉଥୁଲ ଦହିବରା ପଇସା ଦେଇଦେଇ ପଳେଇଲା।
ଅହ। ତାକୁ ଦ ଦବାକୁ ପଡ଼ିବ ନାଁ ତାକୁ ତାକୁ କିଏ ମୁହେଁ ମୁହେଁ ଜବାବ ଦବାଉ ପୁଡ଼ି କୋଉଠି ମୋଡ଼ି ମାଡ଼ି ହେଇଛି ଯେ ନିଜର ପଇସା ନଥିଲା ଭଳିଆ ଏଠି ଆସି ଆମୁ ମା
ନାଁ ନାଁ ମନ ନାହିଁ ତୋର ପ୍ଲସ୍ ଟୁ ବେଳେ ତମେ ଦି ଜଣ ଶୀତୁର ତୋର ଦହିବରା ଖଉଥୁଲ ସିଏ କିଛି ଟିଏ ଶୀତୁ ପ୍ରତି ଟିକେ ଭାରି ଭଲ ଥିଲା।
ଟିଏ ବେଶୀ ଗଲୁ ଗୁଣ ଧରଛି।
ହଁ ଅଭଦ୍ରଟା କହିଆକୁ ଗଲେ ଏଇ କେଇ ସଳା ଭଲ
ମୁଁ ଆମ ଘର ଲୋକ ସେଇଥିପାଇଁ କୁହନ୍ତି ଚି ଚିଡ଼ନ୍ତି ପୁପୁନ ସହ କଥା ହେଲେ। ତା ଗୁଣ ଆମ ଗାଁ ସାରା ଲୋକ ଚିନଚନ୍ତି।
ଅ ଅଭଦ୍ରଟା ସଦୁରୁ। ଓଟେ ସାଙ୍ଗ ମାନେ ସାଙ୍ଗ ସାଥିରେ ଓଟେ ଛାଇ ଦବ ଯେତେ ଭାବୁଥା ବ ସିଏ ଟିଏ ଅଧିକା ଅଧିକା ହଏ।
ହୁଁ। ଆଉ ବର୍ଷା ତ ଛାଡ ତୁ ବର୍ଷା ସହିତ ରହିଲେ ତୁ ଜନିଦବୁ ସେ କୋଉ ଟାଇପ ର। ମତେ ଜମା ପସନ୍ଦ ନୁହ ସେ ମିଶିବ ସାଙ୍ଗ ସେଥି ହିସାବରେ ଭଲ। ତା ଗୁଣ ଏମିତିଆ ସେ କାଢ଼ିବ।
ହଁ ବା ବିିରକ୍ତ କରି ଦବ ମଣିଷଙ୍କୁ। ଏଇ ଶୁଣିବେ ଏଇ ଯୋଉ ଶୁଣବା ଏଇ ଯୋଉ ଯାଇ ନଥିଲା। ଇଓଉ ସେଇ ଯୋଉ ତାତଲ ପୋଲ ଉପରକୁ। ଇ ଜୋଉ ସୁରପା ଆଉ ଇଏ ହରିକା। ଇ ଜ୍ୟୋତି ପଚାରିଲା ତାକୁ କଣ କହିଛି କହିଲୁ ମୁଁ ଯାଇଥିଲି ମେଡିସିନ ଷ୍ଟୋର ଆଣିବାକୁ ମେ
ହଁ ମେଡିସିନ ଷ୍ଟୋର ଯାଇଥିଲା ପ୍ରକୃତରେ ଶୁଣ ମେଡିସିନ ଷ୍ଟୋର ଯାଇଥିଲା। ମୁଁ ଯେତେବେଳେ ଆସିଲି ସେମାନେ ଡାହାଣ ପଟେ ଆସୁଥିଲେ ମେଡ଼ିସିନ ଷ୍ଟୋର ଆପୋଲ୍ ରୁ। ରିଟର୍ଣ୍ଣ କରିଥିଲେ କିନ୍ତୁ ତାପରେ ସିଆଡ଼େ ସିଆଡ଼େ ଯାଇଛନ୍ତି ଆଉ।
ଶୁଣୁନୁ କଣ କହିଛି ଆରେ ତାକୁ ବା ଠିକ କଥାଟା କହନି। କି ମୋର ଏମିତି ଚିନୁ ଦେଖା ହେଇଥିଲା ଇଏ ହେଲା ସେ ହେଲା ଏସବୁ କଥା କିଛି କହିନି। ଖାଲି କହୁଛି ମୁ ମେଡିସିନ ଷ୍ଟୋରୁ ମେଡିସିନ ଆଣିବାକୁ ଜାଇ ଥିଲି। ହେଲା ମୁଁ କହିଲି ହଁ ବା।
ଏବେ କେନତି ତା ପାପା ଗା ଏବେ କଣ ତା ବାପା ଗାଡି ଦେଇ ଦଉଛି ସୁଭଦ୍ରା ର ତାର ବୁଲିବାକୁ। ଆଉ ଯୋଉ ଫିଷ୍ଟ ହେଲା ଫିଷ୍ଟ କୁ ଆଣି ଥିଲା ଗାଡି ଆଗ।
ଜମା ସିଏ ପକ୍କା ଆସ।
ମତେ ଥରେ ତୁଳସୀ କହୁଥିଲା ତାକୁ କହୁନୁ ଗାଡି ଆଣିବା ମହାବୀରୀ ଯିବା ସମସ୍ତେ ସାଙ୍ଗ ହେଇକି। ମୁଁ କଇଲି ତୁ ଯୋଉ କଣ କହିଲୁ ତୁ ଯୋଉ କଣ କହିଲୁ। ସାତ ଜନ୍ମରେ ସ୍ୱପ୍ନ ତୋର ପୁରା ହବ ତ।
ହଁ ମୁଁ କହିଲି ନି ତାକୁ ଗାଡି ଆଣିବା କହିବା ଅପେକ୍ଷା ନିଜେ ଘୁଷରି ଘୁଷରି ହେଲେ ହାତ। ତ ଗୋଟ ଛିଣ୍ଡିଯାଉ ତମେ ଯାଇକ ସେଠି ମହାବିର ଦର୍ଶନ।
ସେମି ସେମିତି ଯଦି ଯଦି ସେମିତି ଗାଡି ହନି ନିଜେ ଗାଡି ଗୁଟେ କରିଦିଅ ସବୁ ଯିବା। ଯେତିକି ପିଲା ଆମେ ଯୋଉ ଅଛୁ। ଆମେ ଟିକେ ଚାହୁଁଛୁ ସ୍କୁଟି ବୁଟି ରେ ଗଲେ ଟିକେ ମଜା ଲାଗିବ।
ହଁ।
ଏନଞ୍ଜଏ କରିି କରି ଯିବା ଗାଡ଼ିରେ ଗଲେ ତ ସିଧା ନାହିଁ ସେ ଛାଡ଼ିଦେଇ ଯିବା ଆଉ କଣ।
ଓ ହ ଆଉ କଣ କରିବା।
ସେଇଆ ସୁଭଦ୍ରା ସୁଭଦ୍ରା କଣ କହୁଛି ସୁଭଦ୍ରା ସୁଭଦ୍ରା ପଳେଇ ବଣୀ ବୋଧେ ବା।
ସିଏ ଗୋଟେ ମହାନ କଳା ଗିନି ସିଏ ସମସ୍ତଙ୍କ କଥା ଶୁଣିବ ଆ ନା ଯାଇ ତା ଆଗରେ ତା ନା ଯାଇ ଆ ଆଗରେ ଗପିବ ଏମତି।
ସୁଭଦ୍ରା ମତେ କଣ କହୁଛି ଜାଣିଛୁ ମତେ ସୁଭଦ୍ରା ସୁର ଭାଇ ଦ କହିଲା ଫିଷ୍ଟ ମୁଁ ପଳେଇବି ଗୋଟେ କର ଫିଷ୍ଟ ସମସ୍ତେ ମୁଁ କହିଲି ତମେ ବୁଝାବୁଝି କର ମୁଁ ଅଛି ଆଉ କଣ। ତମେ କର ମୁଁ କହିଲି ଅଛି ଆଉ କହିଲା ତମେ। ଟିକେ ବୁଝାବୁଝି କରି ପାରିବ ଭଲସେ କା ଆମେ କାହିଁ ଆମର କଣ ମାନେ ବେଶୀ ମୋର ଟାଇମ୍ ଅଛି। ମୁଁ ମୁଁ ଦେଖ ମୋ ଗୁଣ। ଖରାପ କଁ ଜାନିଛୁ ମୁଁ ଯଦି ଗୋଟେ କଥା ମୋ ମଣ୍ଡରେ ପସିବ କରିବା ମାନେ ଫିଷ୍ଟ ମୁଁ ଜିଦିରେ କହିବି ମୁଁ କୁହେ କିି ନାଇଁ ମୁଁ କାହିଁ ସେଥିରେ ପଶିବି ଯିଦି କରିବି କାଇଁ ଯୋଉ ଭଲ ଛୁଆ ଗୁରା।
ନା ଜମା କରିବା ମୁଁ ହେଇଥିଲେ ଆଗ କହିଥାନ୍ତି। ନା ଆମେ ଚାରି ଦିନ ତଳେ ଏମତି ଖାଇଛୁ ସାଙ୍ଗସାଥି ହେଇକି।
ହଁ ତମର ଆଇଁଷ ପଶିଯିବ ସାଧା ପଶିଯିବ।
ସେ ନା ଏତେ।
ପୁଣି ଦେଖୁନ ତୁ ମଝିରେ ଗୋଟେ ଫିଷ୍ଟ କଥା ଉଠେଇ ନଥିଲା। ମନ ପକା ଥରେ ମୁଁ ସ ସୁ ସରୁପା ହରିିଆ ଙ୍କ ସହ କଥା ହେଇଥିଲି ଫିଷ୍ଟ କଥା ଉଠିଥିଲା କହୁଥିଲା କଣ କରିବା ତକାରୀ ଫକାରୀ। ଥରେ ତକାରୀ ଖରାପ କରିବି ତାର ଇଛା ଆଉଥରେ କରିବାକୁ। ଆରେ ବା ବାର ଦଶ ବାର ଜଣ। ପିଲା ଖାଇବେ। ଯଦି ଟେଷ୍ଟ ଟା ଖରାପ ହବ କଣ ଲାଗିବ? ମୁଁ ତାକୁ ବାରବାର କହିଚି ତା ମାମାଙ୍କୁ ସେଠି ତଳେ ଯେ ସେ ଆଣ୍ଟି ଅଛନ୍ତି ତାଙ୍କୁ ପଚାରିଲେ କ ଅସୁବିଧା ଅ ଛି, ଆମେ ପା ଏଇ ଦି ତିନ ଥର ଫିଷ୍ କଲୁ ଆମ ଘରେ ମୋ ମାମା ଆସି ବିରିୟାନୀ କର ଥିଲୁ ମୋ ମାମା ଆସି ଦେଖିଲା, ବସିଲା, ଜଗିଲା, ପୁରି ସେଦିନ ଆଳୁ କଷା ହେରିକି ଆଉ ଚିଲି ପନିର୍ ହେରା କରିଥିଲୁ। ଏ ମୋ ମାମା ରହିଲା ଆରେ ନ ରହିଲେ ଆମେ କଣ ପାଇଁ ପ୍ରଫେସନାଲ ରୋଷିଆ ନା ଉଁ, ବାହା ସାହା ହେଇକି ରୋଷେଇ ବାସ କରୁଛୁ। ହୁଁ। ତୁ କହୁଛୁ ସେ କହିଲା ମୁଁ ଘରେ କରେ। ତୁ ଘରେ ତିନି ଜଣଙ୍କର କରୁ। ମୁଁ ବି ଘରେ କରେ ମୁଁ ଜେଜେଙ୍କର ମୋର ଆମେ କରି ଖାଉ। ତା ନେ ନୁହଁ ଯେ ମୁଁ ଉ, କହିଦେବି ମୁଁ ଏବେ ରୋଷେଇ କରିଦେବି। ମୋର ମୁଁ କେତବେଳେ ଡାଲି କରିବି କେତେବେଳେ ଫିଟି ଯାଇଥିବ। କେତେବେଳେ ଟାଣ ରହିିଥିବ। ମୁଁ ଜାଣିଚି ମୋର ହୁଏନି। ଅଭ୍ୟାସ ନାହିଁ। ବାର ବାର କଲେ ସ
ସେ କାଲି ଜମାରୁ ପାଣି ଦେଇନି। ପାଁଶହ ପାଣିଟା ଅଧା ତାଟିଆ ହୋ ପାଣି ଦେଇଛି ସେ।
ଆ, ପାଁଶ ଡାଲିରେ ମୁଁ କହୁଚି ଦେଖେ ପାଁଶ ଡାଲିରେ ଆମେ କେତେ ଜଣ ପିଲା? ଦଶ ଜଣ ଥିଲୁ। ଦଶଟା ତାଟିଆ ଯୋଉ ଚେ- ମାନେ ଡାଲି ଖିଆ ତାଟିଆର ପାଣି ଦିଆହବ।
ହଁ।
ମୁଁ ସେଇ କ୍ଵାଣ୍ଟିଟି ଆମ ଘରେ ମୁଁ ସେଇ ହିସାବରେ କରେ।
ହଁ।
ଯୋଉ କଣ ସ୍ତ୍ରୀ ଲୋକ କଣ ମୋ ମାମା ହାରିକା କଣ କରିବେ ତୋ ମାମା ହୋ ଆମ ମାମା ହେରିକା କଣ କରିବେ ସେମାନେ କଂସାରେ ପାଣି ଦେଇ ଦେଇ ଜାଣିଦେବେ। ତାଙ୍କ ହିସାବ ଜାଣିଚନ୍ତି। ଆମେ କଣ କରିବା ଗୋଟେ ଗ୍ଲାସ୍ ରେ ମାପ ରଖିବା ଏତିକି ଏତିକି ଦବା।
ମୁଁ ବି କଂସାରେ ପାଣି ଦେଇକି ଜାଣିଦେବି। କିନ୍ତୁ ସିଏ ମାନେ ଜାଣି ପାଇଲାନି କିନ୍ତୁ କି କାହାକୁ ପଚାରିଲାନି।
ଆମେ ବି ଏପଟେ ନବା ଆଣିଆରେ ବ୍ୟସ୍ତ ରହିଲେ।
ସେୟା ସେ କାଳେ ଶୀତଲକୁ ବହୁତ ହଇରାଣ କରିଛି। ଶୀତଲ ଖାଲି ରକ୍ତ ଚାଉଳ ଚୋବେଇ ହଉଥାଏ।
ତେବେ ତା ହାତରେ ପୁଣି ବିଶ୍ଵରୂପା ଜାଣିଛି। ପ୍ରତୀକ୍ଷା ବି ଜାଣିଛି ରୋଷେଇ। ସେମାନେ ଜାଣିଚନ୍ତି ତାଙ୍କୁ କହିବା କଥା ନୁହଁ। ଥ ପ୍ରତିକ୍ଷା କିନ୍ତୁ କଣ କରେ ପ- ଥରେ କରିବ ତାର ଭଲ ହେଇଯାଏ। ଚିକେନ୍ କରିଥିଲା ମସ୍ତ କରିଥିଲା। ଅଛି ଜଣ ଜଣ ଥାଏ ହାତରେ ଭଲ ରୋଷେଇ ହୁଏ।
ତୁ ଯଦି ଜାଣିପାଇଲୁନି ସେଠି ଏତେ ଜଣ ଥିଲେ ବିଶ୍ଵରୂପା ପ୍ରତିକ୍ଷା ସମସ୍ତଙ୍କ ଆଇଡିଆ ନେଇ କରିଥାନ୍ତ।
ହୁଁ।
ହେଇ ନଥାନ୍ତା। ଆ ସିଏ ଯିଏ ଜାଣିଚନ୍ତି ରୋଷେଇ ତାଙ୍କ ଏଇ ପା କଣ କହିଲୁ ସବୁଥିରେ ମାମଲ ତ କାହା କରେଇଦବନି। ହଲା ଏଇଥର ନିଜେ ଖରାପ କରି ସବୁ ଥୋଇବ। ଆରେ ଭାଇ ଯିଏ ରୋଷେଇ ଜାଣିଛନ୍ତି ତାଙ୍କୁ ଦବା କଥା ନା। ନାଇଁ।
ହ
ଚେୟାର୍ ପକେଇ ବସିଲା। ଆଉ ଇଏ ତ ସବୁ କହିବେ ତୁ ତୁ ଉଠୁ ଆମେ ରୋଷେଇ କରୁଛୁ। ସିଏ ଯଦି ଉଠିବ ଏ ମାନେ କଣ କରିବେ।
ହଁ ମୁଁ ପ୍ରତିକ୍ଷା ଗଲେ ପ୍ରତିକ୍ଷା କୁହେ ସିଏ ତ ଉଠିବନି ଆମେ ଆଉ କାଇ ମୁଣ୍ଡ ପୁୁରେଇ କରିବୁ ଯଦି କଣ ହବ ଧିକ ପୁଣି ଆମକୁ ଦୋଷ ଦବ।
ସେ ଆଣ ଆମକୁ ଦୁଷ ଦ ସେୟା କିଏ କାଇଁ
ତାପରେ ତାପରେ ବିଶ୍ ତାପରେ ବିଶ୍ଵରୂପା ବି ସେୟା ବିଶ୍ଵ ରୂପାର ବି ରୋଷେଇ ଛାଡିଗଲାଣି ହଷ୍ଟେଲ୍ ଯାଇକି। ସିଏ କହିଲା ମୁଁ କାହିଁ ମୁଣ୍ଡ ପୁୁରେଇବି। ସିଏ ଗଲା, ତାପରେ ଆ, ଶୀତଲ କଣ ପ୍ରପର୍ ଏତେ ବି ରୋଷେଇ ଜାଣିଛି? ଯେତିକି ଜାଣିଛି ଏ ହଁ। ଯେତିକି ଜାଣିଛି ଅଳ୍ପ ଅଳ୍ପି ହଉ କେମିତି ଆମେ ଜାଣିଛେ ସିଏ ବି ସେମିତି ଜାଣିଛି ବା ଆଉ କିଏ ଆଉ କିଏ ରହିଲେ ସେଠି ତୁଳସି ତ ଜମା ଜାନୀ ଯିଏ ଜାଣିଛି ତାଙ୍କୁ ଦେ ମିଶିକି ଚାରି ଜଣ ହାତ ମାରି କଲେ କିଛି ଅସୁବିଧା ହବନି ମୁଁ ମୋ ମାମା ଯେତେବେଳେ ଦେଖିଲା ଲିଷ୍ଟ ଯୋଉ ସେ କହିଥିଲା ଯେ ଖ ତମର ଅଧିକ ମସଲା ହଉଛି କାଜୁ ପେସ୍ତା ଯୋଉ ପେସ୍ତା କୋଷରୀ କଣ ସେଇଟା କଣ ଚାରୁମଗଜ କାଜୁ ଚାରୁମଗଜ ପୁଣି ଦିଟା ପନିର ମସ
ତାକୁ ଏତିକି କହିଲୁ ଯେତିକି ଚାର ମଜା ଆସିଥିଲା ତାର ଉ ମାନେ କଣ କହିଲୁ ଅ ଛଅ ଭାଗରୁ ଭାଗେ ଦିଆଯାଇଥାଆନ୍ତା ଶୁଣୁନୁ ଛଅ ଭାଗରୁ ଭାଙ୍ଗି ଦେଇଥାନ୍ତା ପୁରା ଏତିକି ହା ତ ମାନେ ଯୋଉ ଆ ଆଙ୍ଗୁଟି ଅ ଅଧା
ତମର ଏତେ କଣ ଦ କାଜୁ ଟିକେ ଅଧିକ ନେଇ ଆସିଥାନ୍ତା ଆଉ ପଚାଶ ଗ୍ରାମ ସ ଥାନ୍ତା କାଜୁ ସରିଯା ତା ଆଉ ଯୋଉ ଅ ପନିର ଦିଟା ମସଲା ଗରମ ମସଲା ଦିଟା ଆଉ ଗୋଟେ କଣ ଆସିଥିଲା କଣ ଡ ଅ କି ଗୁଣ୍ଡ ଫୁ ଡୋ ସବୁ ଆସିଥିଲା ଏ ମାନେ ପୁଳଏ ମସଲା ଫସଲା ଫ୍ରାସ ଥିଲା ଯେମିତି ମାନେ ତକାଟା ଯେମିତି ଭୋଜି ତକାର ଟା ମାନେ ଅଧିକ ଯୋଉ ମସଲିଆ କରିଦିଅନ୍ତିନି ଯେମିତି
ହଁ ଏଇ ଯେମତି ତିରିଶ ଜଣ ଖାଇଲାଳିଆ କାମ ହେଇଥିଲା
ହଁ ଆମ ମସଲା ମାନେ ପନିରେ ମସଲା ଲୁଚିଗଲା ମସଲା ଭିତରେ ପନିର ଲୁଚିଗଲା
ସେ ବ ମସଲା ଭଲ କି କଷା ହେଇନି
ହଁ କଷା ହେଇନି ବା କ ନ
ସୋନ୍ଦୀ କି କହିଲେ ତମେ ଯଦି ମସଲା ହଉନି ଖା ଦେଲ ପନିର ଟା କାଇ ଟେଷ୍ଟ ହବା କଥା ତାହେଲେ ଟେଷ୍ଟ କାଇ ହେଲାନି ମସଲିଆ ଲାଗିଲା କହିଲା ତ ତମେ କଷି ନଥିବ ଆଉ ତାହେଲେ କଷି କାସିି ଦେଲେ ମସଲା ତ ପୁରା ସେିମିତି ଯିବ ନା ବୁଝିଲୁ କଷିଲେନି ଯୋଉ ଗ୍ରାଇଣ୍ଡିଙ୍ଗ କରିଥିଲା ସବୁ
ନାଲି ହୁଏ
ହଁ ବା ଶୁଣୁ ଗ୍ରାଇଣ୍ଡିଙ୍ଗ ଯୋଉ କରୁଛନ୍ତି ରସୁଣ ପିଆଜ ହରିକା ଭଲ କି ଯା ରସୁଣ ଅଧା ହାରିକା ଭଲ କି ଜାଣିପାରୁନାହାନ୍ତି ସେ ସବୁ ଚୋପା ଏଡେ ଏଡି ଦେଖାଯାଉଛି ହଁ ସେୟାବା ତାକୁ କହେଇଥାନ୍ତା ନା ପଡିିଥାନ୍ତା ସବୁ ପଡିଥାନ୍ତା ପୁରା ତେଲ ଯେମିତି ଛାଡିଥାନ୍ତା ବୁଝିଲୁ କଡେଇରୁୁ ସେମିତି ହେଇକି ମିନିମମ ମିନିମମ ଅଧଘଣ୍ଟା ଟା ଏ ଭଳିଆ ଉପରେ କଷା ହେଇଥାନ୍ତା ସେଗୁଡା ମସଲା ଖାଲି
ଆମ ଘରେ ଅଳ୍ପ ମସଲା ବୋଲି ପନ୍ଦର ମିନିଟ ହଉଛି ସିଏ ଅଧଘଣ୍ଟେ ଲାଗିବ
ଅଧଘଣ୍ଟା ଏ ଲାଗିବ ହେଲା ଯାହେଲେ ସେମିତି ଲାଗିବ ଇ ଏ ହଉୁ କଲେ ଆଗକୁ ନେଇକି ରୋଷେଇ କରିବୁ ପାଗଲ ନା କଣ ଜମା ଏଗୁଡ଼ାକ ସବୁ ନେଇକି ରୋଷେଇ କରିବାକଥା
ତାଙ୍କ ସବୁ ରୋଷେଇ କରିବା ଯା ନିଜେ ଭାଇ ନ ଖାଏ ଭଲ
ହଁ ବା ଭଲ କରିଛେ ଆମେ ସେ ଫିସ ଫିଷ୍ଟ ମୁଣ୍ଡ ପୁରାଇନ
ଯେତେବେଳେ ଇଚ୍ଛା ହବ ନିଜେ ବିରିୟାନୀ କିରିଆଣୀ ଖାଇଦବ ସଇଲା
ଆମ ସେ ଘରେ କଣ କଲୁ ଆମେ ଯେତିକି ଏ ଚାରି ଜଣ ଅଛି ଏ ଏଇ କରିକି
ଏବେ ଯୋଉ କରିଥାନ୍ତେ ଫିଷ୍ଟ ନିହାତି ତିନିଶହ ଟଙ୍କା ଲାଗିଥାନ୍ତ କି ନାଇଁ କହୁନୁ ଏ ଯୋଉ ଏଇ ଯୋଉ ପୁ ସମସ୍ତେ ମିଶିକି ଯୋଉ କରିଥାନ୍ତେ ଏକେରେ ତମେ ଜି ଟୋଟାଲ ବାହାରେ କରିବ ହାଣ୍ଡି କୁଣ୍ଡି ଠାରୁ ସବୁ ଆଣିବ ତା ଗ୍ୟାସ୍ ଫେରେ ତ ଅଧିକା ତାକୁ ଆଣିବ ତାଙ୍କି ଆଣ ଆମେ ସିନା ଶୀତଲ ଘରେ ଆଡଜଷ୍ଟ କରିଦଉଥିଲେ ଉ ଚୁଲିରେ ବସେଇ ଦଉଥିଲେ ଆମ ଘରେ ସେମିତି ହୁଏ ଆମେ ପଚାଶହ ଟଙ୍କା ଲେଖା କରୁ ଆମ ନିଜ ଗ୍ୟାସ୍
ମନସ୍ଥ କରିଥିଲେ କିି କଣ ଫିଷ୍ଟ କରିବାକୁ ମନସ୍ କରିଥିଲେ କି କଣ ମନେ ମନେ ମନେ ମନେ ଯଦି ରଖିଦେବୁ ଶୀତଲ ଘର ଫିଷ୍ଟ କରିବାକୁ
କି ସେମାନେ ଶୀତଲ ଘରକୁ ସବୁ ପୁଅ ପିଲା ଆସି କରିଥାନ୍ତ ନା କଣ?
ହଁ। କହିଥାନ୍ତ ସାଙ୍ଗସାଥି କରିବି ଶୀତଲ କନଭିନ୍ସ କରଥାନ୍ତେ ନା ମତେ ଯାହା ଲାଗୁଛି ଇଆ ହଁ ମୁଁ କହିଥିଲେ ତୁ କହିବୁ ଡାଇରେଟ ଆମେ ଖାଇ ସି ଚାରି ଦିନ ତଳେ।
ଶୀତଲଙ୍କୁ ମୁଁ କହିବି ଯଦି ତୁ ହଁ ଟା ମାରିବୁ ତତେ ଆମେ ଯାଇ ବାଡେଇବୁ ଆଗ।
ନା ସିଏ ତ ମୁଳୁରୁ ମନା କରିଥିଲେ ସିଏ କହିଲେ ମୁଁ କହିବି ମୋର
ଏଇ ମାନଙ୍କୁ ଆଣିକି ଆଙ୍କୁ ଘରେ ନାଟ କରିବ ସୀତୁକୁ ଆଣିକି ସୀତୁ କହିବ ମତେ ଗରମ ହେଲା ମୋ ଏସିି ଦରକାର।
ହଁ। ମୋର ରାଗ ଛିଡିଥାନ୍ତା ସେଇ ଉଁ ଛାତ ଉପରେ ତଳକୁ ଠେଲି ଦେଇଥାନ୍ତି। ସେ ସିତୁ ଗୋଟା ଗୋଟା ଆଉ ଅଧିକ ରଙ୍ଗ ମାଡୁଛନ୍ତି।
ସିତୁ। ସିତୁ ଗୁଟେ କ ସିତୁ ମାନେ କଣ ତମେ କଲ କରି ଉଠେଇବନି ଏମାନେ ବର୍ଷ
ମୁଁ କହିଲି ହେ ଶିତଲ ହଁ ମୁଁ କହିଲିରେ ଶୀତଲ ଆମେ ତାକୁ ଯୋଉ ସୋ ରୁ କହିଲି ଯୋଉ ଇଗନର ମାରିକି ଆଇଚେ ଆଉ ସେ ମାର୍କେଟ ଆମକୁ ଦେଖିଲେ କଥାବାର୍ତା ହବ ଟି? ହଲା ନା କେଜାଣି ତମେ ଯାହା କଲ ତ ଛାଡ ମୁଁ କହିଲି ଆଉ କଣ କରିବି ସେଠି ସେ ଟୋକା ଥିଲା ମୋର ଜମା ସେଇଥି ପାଇଁ କଥା ହେବାକୁ ମୁଡ଼ ହେଲାନି ହେଲା।
ସେ ଟୋକାଟା କୋଉ ଭଲ ଟୋକାଟା ହେଇଥାନ୍ତା କି?
ନା ଜମା ଗୋଟେ ମୋର ଇଚ୍ଛା ହେଲାନି କଥା ହବାକୁ ମୁଁ ସେଥିପାଇଁ ଏ ଦି ଜଣ ଏ ଦି ଜଣ କଣ ମାର୍କେଟ ଦେଖା ହେଇଥିଲା। କଥା ହେଇ ନଥାନ୍ତି କି ନଥାନ୍ତି ଦେଖି କି ସିଏ ଯୋଉ ଟୋକା ଥିଲା ମତେ ଜମା
ଏତେ ଖରାପ ହେଲେ ମଧ୍ୟ ଶୁଭଦ୍ରା ବାଟରେ ଦେଖିଲେ କଥା ହୁଏ।
ହୁଁ ହୁଁ କଥା ହୁଏ ମୁଁ କେବଳ ଏଥିପାଇଁ କଥା ହେଲିନି ସେ ଟୋକା ତାଙ୍କ ସାଙ୍ଗରେ ସିଏ ଅଟକି ଥାନ୍ତା ରହିଥାନ୍ତା। ତାକୁ ଅନେଇ ହସିବାକୁ ପଡିଥାନ୍ତା କି? ନାଇଁ ସେଗୁଡାଙ୍କୁ ସେଗୁଡାଙ୍କ ଠାରୁ ଯେତେ ଦୂରରେ ରହିବ ସେତିକି ଭଲ। ଆଲା ସିଏ ସବୁ ହଉଛନ୍ତି ଗୋଟେ ଗୋଟେ ମାନେ ନିଆଁ ହୁଳା ତାଙ୍କ ସବୁ ଅଣ୍ଟିରେ ପୁରେଇ ରହିବ ମାନେ ତା ଅଣ୍ଟି ଜଳିବ। ହଁ ପକେଇ ଦେବି। ହୁ କ
ଆଜି ଗୁଳୁଗୁଳି ହଉନି ବହୁତ ଜୋର?
ହାଁ